ହାଲୋ ହଁ ହାଲୋ।
ହାଲୋ କେମତି ଅଛ?
ହଁ ହଁ ବହୁତ ଭଲ ମୋ ଭୟସ ଶୁଭୁଛି ତ ଆପଣଙ୍କୁ
ହଁ ହଁ ଶୁଭୁଛି।
ଆଛା ମାନେ ଆଗରୁ ଅକ୍ଚୋଲି ମୋ ଭାଏସଟା ଟିକେ ଲୋ ସୁମା ସମ ସମସ୍ତଙ୍କୁ ଶୁଭେ ସେଥିପାଇଁ ପଚାରିଲି ଠିକ୍ ଠାକ୍ ଶୁଭୁଛି ନାହିଁ।
ହଁ ଆଜି ତ ଠିକ ଟିକେ ଶୁଭୁଚି।
ଆଛା ଆଛା ଆଉ ଆଉ କଣ କରୁଥିଲ?
ଆଉ ଆଜିଠୁ ମୁଁ ଟିକେ ଡାଏଟ ଷ୍ଟାର୍ଟ କରିଛି ପା।
ଆଛା ଆପଣଙ୍କ ଡାଏଟ ଟା ଆଜିଠୁ
ହଁ ଆଜିଠୁ ହିଁ ଷ୍ଟାର୍ଟ ହେଇଚି।
ଓ ମାନେଜି ଦିନଟା ତାହେଲେ ଇପ୍ଲିମେଣ୍ଟ ହେଇଚି।
ହଁ ଆଜି ଦିନଟା ତ ପୁରା ଇମ୍ପ୍ଲିମେଣ୍ଟ ହେଇଚି ବିକଜ ମୁଁ ଡିନର ବି ଏଇ ସେଭନ ପୂର୍ବରୁ କରୁ
ଆଛା। ଡାଇରେକ୍ଟ କାଲି କେତେଟା ବେଳେ ଖାଇବ ପୁଣି?
ହଁ କାଲି ସକାଳେ ଖାଇବି ଆଉ ଯାହା ହଉ।
ଆଛା। ମୁଁ ତ ରାତି ଆଠଟାରେ ବି ଡିନର୍ କଲେ ମୋତେ ରାତି ଦିଇଟାକୁ ଭୋକହୋଉଚି।
ହଁ ବା ସେଇଟା ଟିକେ ଟେନସନ ଆମର ରାତିରେ ଅଧିକ ଯାଏ ଅନଉଚେ ନା ତ
ହଁ ମୁଁ କାଲି ରାତି ସାଢ଼େ ତିନଟାରେ ପରଟାକୁ ଆଳୁ ଭଜା କରିକି ଖାଇଚି।
ଏକା ନା ରିସି ବିି
ତ୍ରିଶି
ମିଶିକି ରାତି ଏଗାରଟାରେ ନାଇ ଟାରେ ପରଟା ଆଳୁ ଭ ବାପରେ ଘରେ ସାଉଣ୍ଡ ହେଲାନି
ହଁ ଅ ଆମେ ବାବା ସେ ପଡେ ରୁମ ଠିକି ଆସିଲେ ଏପଟ ରୁମରେ ତକିଆ ଉପରେ ବସିକି ଆମେ ଭାଇଭଉଣୀ ଖାଉଛୁ ତାପରେ ଯାହା ତ ଅବସ୍ଥା ହେଲା ଆଉ ଟିକେ ଶୁଣେଇଲେ।
ତ ସିଏ ତାର ହେଡ ଫୋନ ଲଗେଇ ମୁଁ ମୋର ଏୟାରପୋର୍ଟ ଲଗେଇକି ଘ ଗେଇକି ଫୋନ ଦେଖୁଚୁ।
ବହୁତ ବଢ଼ିଆ। ଆଉ ଆଜି ତମର ସପିଙ୍ଗ କଲା ପରେ ତମକୁ କେମିତି ଲାଗିଲା?
ହଁ ହଁ ବହୁତ ବଢିଆ ଲାଗିଲା। ମୋତେ ମନଟା ଖୁସି ହେଇଗଲା ହାଲ୍ଫ ପ୍ୟାଣ୍ଟଟା ଦେଖିକି। ହାଲ୍ଫ ପ୍ୟାଣ୍ଟ ଟା ଦେଖିକି।
ଓ ସେ ଯୋଉଁ ହାଫ ପ୍ୟାଣ୍ଟ ଟା ତମେ କିଣିଛ?
ଆ
ଆପଣଙ୍କର ଟିକେ ନେଟ ୟୁ ୟୁସୁ ହେଲାଣି।
ହଉ।
ହଁ ଏବେ ଶୁଭୁଛି ଟିକେ।
ହବ। ପର ଠିକା
ପେଣ୍ଟ ତକ କେତେ ଟଙ୍କାରେ ଆଣିଲେ ଆପଣ? କେତେ ଟଙ୍କା ନେଲା ହାଲ୍ଫ ପ୍ୟାଣ୍ଟ?
ୱ